ଉୁଁ କଣ କରୁଥିଲ?
ଏଇ ବସିଥିଲି ଆଉ।
ଆ ଆଉ କ୍ଷିଅ ପିଆ ସାରିଲାଣି?
ନାଇଁ ଖିଆ ପିଆ ସରିନି ରୋଷେଇ କେବଳ ସରିଛି।
ହଁ ହଁ ରୋଷେଇ କଣ କଲ ଆଜି?
ଆଜି ଡାଲି ହେଇଛି ଅମୃତଭଣ୍ଡା ତରକାରୀ ହେଇଛି।
ଆଉ?
ସେତିକି ଆଉ।
ଅମୃତଭଣ୍ଡା ତରକାରୀ କେମିତି କରୁଛ ଖାଲି ଅମୃତଭଣ୍ଡା ନା କଣ?
ନାଇଁ ଅମୃତ ଭଣ୍ଡାରେ ଆଳୁ ଟିକେ ପକେଇଛି ସେଟାକୁ ମାନେ ସିଝେଇ ଦେଲେ କଣ କି ଭଲ ଲାଗେନି, ସି ମାନେ ସିଝେଇ ଦେଲେ ତାର ଇଏଟା ଭିଟାମିନ୍ ଅଂଶଟା ଯାଉଛି ନା ସେ ଯାଇକି ପାଣି ଟାକୁ ଫୋପାଡିବାକୁ ପଡୁଛି ହଁ। ଆଉ ସେ ସିଝି ଗଲା ପରେ ବି ଟିକେ ଦତବତିଆ ହୁଏ ଭଲ ଲାଗେନି। ଏଇଟାକୁ କଣ କରିଛି କି ମାନେ କାଟି ଦେଇଛି। ଫିସ୍ କରି ବେଶୀ ଛୋଟ ଛୋଟ ନାହିଁ ମିଡ଼ିୟମ କରି ଆଉ ସେଇଟାକୁ ପ୍ରଥମେ ତେଲ ଦେଇକି ସୋରିଷ ଟିକେ ଫୁଟଣ କରିଦେଇକି ଲଙ୍କା ଦେଇଛି ଶୁଖିଲା ଲଙ୍କା ଗୋଟେ। ଆଉ ଓ ପିଆଜ ଦେଇଛି, ପିଆଜ ଭାଜି ହୋଇ ଗୋଲା ପରେ ସେ ଯୋଉ ଭଣ୍ଡା ଟାକୁ ପକେଇ ଦେଇଛି ଆଳୁ ସେଥିରେ ଆଳୁ ବି ମିଶେଇଛି। ତାପରେ ସେ ଠୁ ଅଁ କଣ କରଛି କି ମସଲା ବାଟିଛି ସୋରିଷ ଟିକେ ଆ ତାପରେ ସେଥିରେ ପଡ଼ିଛି ଅଦା ରସୁଣ। ଆଉ ଗୋଟିଏ ଟମାଟୋ। ସେଇଟା ବାଟିକିରି ସେଟା ଟିକେ ସିଝି ଗଲା ପରେ ଦଶ ମିନିଟ୍ ଖଣ୍ଡେ ଆମର ସେଇ ଭଣ୍ଡା ଟା ସିଝି ଗଲା ପରେ ମସ ମସଲାଟାକୁ ଦେଇ ଦେଇଛି ମାନେ ବେସରଟା ବେସର ଦେଇକି ହଁ ବେସର ଦେଇଛି। ଆଉ ସେଥିରେ ଆଉ ଗୋଟେ ଟମାଟୋ କାଟିକରି ପକେଇଛି।
ହଁ ଘୋଡେଇ ଘୋଡେଇ ଦେଇକି। କରିଦେଇଛି ଆଉ ମାନେ ଦଶ ଆଉ ପନ୍ଦର ମିନିଟ୍ କି କୋଡିଏ ମିନିଟ୍ ଖଣ୍ଡେ ସିଯେମ ମାନେ ଇଏ। କରିକି ଘୋଡ଼େଇ ଘୋଡ଼େଇକି ଲେଉଟେଇକି ସେ ହେଇଯାଇଛି ଆଉ।
ତାର କଣ ଲସଲସଆ କରୁଛ ନା ଟିକେ ପାଣି ଝୋଳ ରହୁଛି?
ନାଇଁ ନାଇଁ ଝୋଳ ନାଇଁ ମସ ମସିଆ ଝୋଳ ହଁ ଡାଲି ଅଛି। ତ ସେଥିପାଇଁ ଟିକେ ମସ ମସିଆ କରିଦେଇଛି ଆଉ।
ଇଏ ହେଲେ ସେଟା କଲେ ଭଲ ଲାଗିବ ଆଉ।
ବଢିଆ ଟେଷ୍ଟି ଲାଗେ ମାନେ ଭାଜିଲେ ବଢିଆ ଟେଷ୍ଟି ଲାଗେ ଆଉ ସିଝେଇକି। ହୁଁ ହୁଁ। ନାଇଁ ଏଇଟା ମୁଁ ଯୋଉ କରିନି କି ଏଇଟା ବେଶୀ ଭଲ ଲାଗେ ଏଠିରେ ଜିରା ବି ଟିକେ ପଡିବ। ଯୋଉ ମସଲା ମସଲା ହଁ ଜିରା ସୋରିଷ ସବୁ ହଁ। ଅଦା ରସୁଣ ସବୁ ଏଇଟା। କଣ କି ତାର ମାନେ ବାସ୍ନା ଟା ବଢିଆ ଲାଗେ ଆଉ ଆମେ ଯୋଉ ସିଝେଇକି ରାନ୍ଧି ଦଉଛେ ଭଣ୍ଡା ଟାକୁ ସେଇଟା କି ଛି ଭଲ ଲାଗେନି ଆ ମୁଁ ପ୍ରାୟ ଆଗରୁ ସେମିତି ରାନ୍ଧୁଥିଲି ଯେ ଆମର କେହି ଖାଇବେନି।
ହଁ ସେଇଟା ସେଇଟା କାହାଠୁ ଜାଣିଥିଲ ସିଝେଇ କରିବାଟା କାହାଠୁ ଶିଖିଥିଲ?
ସିଝେଇବା ଟା ମୁଁ ନିଜେ ହିଁ ମାନେ ଆଗରୁ କରେ। ଆଉ ଶିଖିଥିଲି ତ ଗାଁ ରେ ମୋ ମା କରେ ସମ ସ୍ତେ କରନ୍ତି ବୋଲି ଶିଖିଥିଲି ଆଉ ଲେକିନ ଏଇଠି ପୁଣି ମୋ ହଜବେଣ୍ଡ କଲେ ଗୋଟେ ଦିନ। ଆଉ ବିନା ସିଝେଇଲା ଟା ଏତେ ଖାସ ଲାଗୁନି ଦେଖିବା ମାନେ। ଖାଲିଟାରେ କରି ଦେଖିବା ଏମିତି କରି ସେ କାଟିଲେ କା ଟିକି ନିଜେ ସିଏ ବି ରୋଷେଇରେ ଟିକେ ହେଲ୍ପ କରନ୍ତି ଘରେ ଥିଲେ ଭଲ ରୋଷେଇ କରନ୍ତି ମାନେ ମୋଠୁ ବି। ସେ ଆହୁରି ଭଲ ରୋଷେଇ କରନ୍ତି।
ହଁ।
ହଁ। ତାଙ୍କ ମାନେ ଯେଉଁ ଯାହାବ ବନେଇବେ ଡାଲି ଟିକେ ବି ଫୁଟଣ କରିଦେଇଥିବେ ଏତେ ଟେଷ୍ଟି ଲାଗିବ ତାଙ୍କ ହାତ। ର ଯେ କହିଲେ ନ
ସେ ପୁରୁଷ ଲୋକଙ୍କ ହାତରେ ଯାଦୁଥାଏ ଆମେ। ସବୁବେଳେ ରୋଷେଇ କରୁଛେ।
ହୁଁ।
ହୁଁ ଆମେ ସବୁବେଳେ ରୋଷେଇ କରୁଛେ କିନ୍ତୁ। ପୁରୁଷର ଲୋକଙ୍କ ହାତରେ ରୋଷେଇଟା।
ବେଶୀ ଟେଷ୍ଟ।
ଅବଦିନିଆ ଆମେ ଖାଇବା ନା।
ତାଙ୍କର। ମାନେ ସିଏ ଡାଲି ଟିକେ ଫୁଟଣ କରିଦେଇଥିବେ ଶାଗ। ଟିକେ ଭାଜି ଦେଇଥିବେ ବି ଏତେ ଟେଷ୍ଟି ଲାଗିବ ହଁ ବହୁତ ଭଲ ଲାଗେ।
ଉ ଆ ଭଣ୍ଡା କଟା ଏମିତି କରୁଛନ୍ତି ଆମେ। କଣ କରଛୁ ତାକୁ। ସେମିତି ଡାଇରେକ୍ଟ ପୁରା ଯୋଉ ସୋରିଷ ମସଲା ନହିଁ ଗରମ ମସ ମସଲା ଆମର ଅଦା ରସୁଣ ପିଆଜ କଞ୍ଚାଲଗା ଯେମତି ମସ ମସଲା ଟା ବାଟୁଛେ ସେମିତିରେ ତାକୁ ବୁଟ ଡାଲି ପଡିକି। ତାକୁ ସେମିତି କଷା ହେଇକି। କର କିନ୍ତୁ ସୋରିଷ ତକାରି ଟା ତମଠୁ ଆଜି ଜଣିଲି। ସୋରିଷ ଟା ତ ମୁଁ ଜାଣିଚି ଅମୃତଭଣ୍ଡା ସାଙ୍ଗରେ ସୋରିଷଟା ଦେବ ତାର ଟେଷ୍ଟ ଟା ବଢିଆ ହୁଏ କେବେ କରିବା ଏମିତି ଆଉ।